ହୁଁ କଣ କରୁଛନ୍ତି ମୁଁ ଏଇ ଉତପମ ଖାଉଥିଲି।
ବାପା ରେ କିଏ କଲେ ତମେ ନିଜେ
ହଁ ନିଜେ କରିଚି ଆଜି
ତାହେଲେ ଆଜି ଭଲ ହେଇଥିବ କେମିତି କଣ କରୁଛ ମୁଁ ଟିକେ ଜାଣିନି ମତେ କୁହ
ଅ ସୁଜି, ଦହି ତାକୁ ଗୋଳେଇକି ରଖିଦେଲି ଗୋଳେଇ ରଖିସାରିଲା ପରେ ତା ଦେହରେ ଯୋଉ ବନ୍ଧାକୋବି ଗାଜର, ବିଟ୍ ଆଉ ଭୃସଙ୍ଗ ପତ୍ର ଧଣିଆ ପତ୍ର ସବୁମାନେ ଗୋଳେଇକି ତାକୁ ରଖିଦବ କିଛି ସମୟ କିଛି ସମୟ ରଖିଲା ପରେ ସେ ଫୁଲିଯିବ ଫୁଲିଗଲା ପରେ ତାକୁ ବନେଇବ। ଉଁ ଯେମିତି ଚକୁଳି କରୁଚ ସେମିତି ଚକୁଳି ଟାଇପି କରିକି ଖାଇବ। ତ ଦହି ସହିତ ହଁ ପୁରା ପତା ପତଳା ପତଳା ପୁରା ପତଳା ପତଳା କରିବେ ତେଲ ଟିକେ ପକେଇକି ଟିକେ ଲାଲ ଲାଲ ହେଲା ପରି ଯେମିତି-ଇ-ଇ ଟିକେ ପୋଡ ଫୋଡ ଲାଗେ ଯେମିତି ସେମିତି ରେ କରିକି ଖାଇବ ବଢିଆ ଲାଗିବ। ପୁରା ସ୍ମୁଥ ଆସିବ ଯେମିତି ବି ତମେ କରିପାରିବ ପୁରା ସ୍ମୁଥ ଆସିବ ଆବ ମାନେ ପୁରା ନରମ ସେ ରହିବ।
ହଉ ମୁଁ ଆଉ ଥରେ ତମକୁ କହିଦଉଛି ମୋ କଥା ଶୁଭୁଛି ନା ଠିକ ସେ?
ହଁ ଶୁଭା ଯାଉଛି।
ହଁ ଫାଷ୍ଟ ସୁଜିକୁ ଦହିରେ ମିକ୍ସ କରିବ ମାନେ ଗୋଳେଇ
ହଁ ଗୋଳେଇବ ଗୋଳେଇ ହଁ।
ଗୋଳେଇକି ରଖିଲେ ତାପରେ ପିଆଜ, ଗାଜର
ପୁରା ପତଳା ହଁ। ପୁରା ପତଳା ପତଳା କରିକି କାଟିକି ଅ-ଅ ତା ଦେହରେ କଞ୍ଚା ଲଙ୍କା ଆଉ ଦ ହବ୍ ଭୃଷଙ୍ଗ ପତ୍ର ହୁଁ ଧନିଆ ପକେଇଲେ ପକେଇବ ନ ହେଲେନାଇଁ ସ୍କିପ୍ ମାନେ ଛାଡିଲେ ବି ଚଳିବ, ଭୃଷଙ୍ଗ ପତ୍ର ଅ ଗାଜର, ବିଟ ଏସବୁ ପକେଇବ ବନ୍ଧା କୋବି ପକେଇକି ତା ପୁରା ମାନେ ଚ ବୋ ବୋ ମାନେ ଗୋଳେଇକି କିଛି ସମୟ ରଖିଦେବା। ରଖି ସାରିଲା ହୁଁ ଦହିଟା ଫାଷ୍ଟ ଯଦି ଫାଷ୍ଟ ଯଦି ଦହି ଆଉ-ଉ-ଉ ସୁଜିଟାକୁ ଗୋଳେଇକି ରଖିଦବା ନା ଫୁଲିଯିବ ତା ପରେ ଏ-ଏ-ଏ ମାନେ ପରିବା ପକେଇକି କରିବ ତ ଭଲ ଲାଗିବ କାହିଁକି ନା ପିଆଜ ଟା ଯେହେତୁ ଆମର ମାନେ ଟିକେ ରହିଗଲେ ଖରାପ ହେଇ ଆସେ ନା
ସେଥିପାଇଁ ପିଆଜଟା ପ
ଆଛା ହଁ ହଁ ବୁଝିଲେ ହଁ ହଁ। ତାପରେ ସବୁ ହେଲା ପରେ ତାପରେ ତମେ ଯେମିତି ପିଠା କରୁଛ
ହଁ ଚକୁଳି ଯେମିତି କରନ୍ତି ପତଳା ପତଳା ଗୋ ପୁରା କରିକି ଖାଇବ ଆଉ ଦହି ସହିତ ତା ଭିତରେ ମାନେ ଦହି ଚିନି ଯୋଉ କି ତମର ଯଦି ଅଲଗା କିଛି ଲଗେଇବ କିନ୍ତୁ ଦହି ଚିନି ଟା ତା ଦେହରେ ବେଷ୍ଟ ଆସେ। ନହେଲେ-ଏ-ଏ-ଏ ଯୋଉ କଣ କହିଲ ବାଦାମ ର ଚ ଚଟଣି ଟା ଯୋଉ ଆସେ ବାଦାମ ର ଚଟଣି ଟା ଭଲ ଲାଗିବ।
ଆଚ୍ଛା ହଉ ହଉ ଭଲ ଭଲ ଜିନିଷ ଟା ଶିଖିଲି ବନେଇ ଟେ-ଏ-ଏ ଚେଷ୍ଟା କରି ବନେଇବି ଦେଖିବା କେମିତି ଲାଗୁଛି ଝିଅ ଖାଉଛି।
ଥରେ ବନେଇକି ଦେଖନ୍ତୁ ବହୁତ ଭଲ ଲାଗିବ ଆଉ ପୁରା ସ୍ମୁଥ ହବ ସେ।
ସେ ପତଳା ବାହାରିବା ଦରକାର ମେନ୍ କଣ କି ମୋଟା ମୋଟା ହେଲେ କଣ କି ଏ ଟିକେ ଭଲ ଲାଗେନି ଖାଇଆକୁ ଯେତେ ପତଲା ହେଲେ ଭଲ ଲାଗେ।
ପତଲା ହେଲେ ଭଲ
କାହିନା ଦେଖ ଚକୁଳି ଟା ଆମର ମୋଟା ଚକୁଳି ବି ଅ ଛି କିନ୍ତୁ ଆମେ ଯଦି ପୁରା ଯୋଉ-ଉ-ଉ-ଉ ଦୋସା ତାୱାରେ କରୁଛେ ପତଳା ପତଳା ହେଲେ ସିଏ ବରଂ ଆଠ ଦଶଟା ଖା ବରଂ ମୁଁ ଗୋଟେ କଥା କହୁଛି କିନ୍ତୁ ତା ଟେଷ୍ଟ ଅଲଗା କିନ୍ତୁ ମୋଟା ହେଲେ ଗୋଟେ ଖାଇବା ବି କଷ୍ଟ। ତେଣୁ-ଉ-ଉ-ଉ ଓହୋ ତାହେଲେ ଏଇନା ଉତ୍ତପମ ଖିଆ ହେଲା। ରାତିରେ? ରାତିରେ?
ରାତିରେ କଣ ଦିଦି ଆସିଲେ ବନେଇବେ ମୁଁ ବନେଇନି ମୁଁ ଏଇଟା ଖାଲି ସଞ୍ଜବେଳେ ଖାଇବା ପାଇଁ ବନେଇଦେଲି। ପିଜୁଳି ଟିକେ ଖାଇ ଦେଇଥିଲି ହୁଁ।
ପିଜୁଳି ଟା ସବୁଠୁ ପ୍ରୋଟିନ ଜାଣିଛ ନା ନାଇଁ। ଫ୍ରୁ ମାନେ ଫଳ ଭିତରେ ପିଜୁଳି ଟା ପ୍ରୋଟିନ୍।
ହୁଁ।
ସନ୍ଧ୍ୟାବେଳେ କିଛି ଖାଇନି କାରଣ ଟିକେ ଆଜି ଭାତ ଫାତ ଖାଇଥିଲି ମୋତେ ଇଚ୍ଛା ସନ୍ଧ୍ୟାବେଳେ ଖାଇଲେ କଣ ହୁଏ ନା ମତେ ଟିକେ ରାତିରେ ଇଚ୍ଛା ହବନି ଖାଇବାକୁ। ଆଉ ସେମିତି ଟିକେ ମନ ହେଲେ ବିସ୍କିଟ ଫିସ୍କିଟ ଆଜି କଣ ଭାତ ଭାତ ଖାଇଦେଲି ଖାଇସାରିଲା ପରେ ମତେ ଠିକ ଦିଟା ବେଳକୁ ଇଛା ହେଲା ଖାଇବାକୁ ଆଇସ୍କ୍ରିମ୍ ଫ୍ରିଜ ରେ ଥିଲା।
ଥଣ୍ଡା ଜିନିଷ ଖାଇଲେ ଟିକେ ଭଲ ଲାଗେ ନା ସେ?
ଏ ଚକୋଲେଟ ର ସେଇ ଯୋଉ ଚକୋ ଚିପ୍ସ ସେଇଟା ମତେ ଟିକେ ଭଲ ଲାଗେ। ତ ପୁଅ ତାର ପଢୁଛି ମୁଁ ମୋର ଖାଇଦେଲିି। ମୁଁ ଆଣିଥିଲି ଆକ୍ଚୁଆଲି ଦି ଚାରି ଚାମଚ ଖାଇବି କାରଣ ଏଇଟା ବେଶୀ ମୋଟା କରଉଛି। କିନ୍ତୁ ମୁଁ ବସି ବସି ସେ ତାର ପଢୁଛି ଯେହେତୁ ମୁଁ କଇଲି ହଁ ଖାଉଛି ମୋବାଇଲ ଦେଖୁଛି ଖାଉଛି ସବୁ ଖାଇ ଦେଇକି ଚୁପ୍ କି ନେଇକି ରଖିଦେଇଥିଲି ବେସିନ୍ ପାଖରେ ସେ କଭର୍ ଡବା ଟା ମାଜିବା ପାଇଁ। ମତେ ଯାଇକି କହୁଛି ମାମା ତୁ ସବୁ ଖାଇଦେଲୁ?
ମୁଁ କଇଲି ଖାଇଦେଲି ବାପା ଆଉ କଣ କ କେତେ ଥିଲା ତୁ କଣ ମାମା। ମୁଁ ଖାଇଦେଲି ତୁ ଯଦି ଖାଇବୁ କହ ମଗେଇଦେବି ନହେଲେ ନାଇଁ ମୁଁ ଖାଇ ତ ଦେଇ
ଇଚ୍ଛା ହେଲା ଖାଇଦେଲେ ଆପଣ ଆଉ କଣ କରିବେ। ମନକୁ ତ ଆଶାକୁ ତ ମନେ କରିପାରିବେନି।
ତମେ ଦେଖୁଥିବ ଗୋଟେ ଦେଖୁଥିବ କିଛି ଜିନିଷ ତମ ମନକୁ ମନ ଦେଖିବ ବେଶୀ ଖାଇ ହେଇଯିବ। ନା ଗୋଟେ ଲ ଅକ୍ଷରେ ଦେଖୁଛ ପାଟି ଚାଲିଥିବ ଗୋଟେ
ସେଥିପାଇଁ କୁହନ୍ତି ପରା ଫୋନ ଦେଖି ଖାଇବନି କାହିଁକି ନା ଫୋନ ଦେଖି ଖାଇଲେ ଅଧିକ ମୋଟା ହେଇଯାଉଛନ୍ତି କାଇଁ। ଫୋନ୍ ଦେଖି ଖାଇପାରୁ ମାନେ ଜାଣି ପାରନ୍ତିନି। ଅଲ୍ ରେଡି ଫୋନ୍ ଦିଅରେ ଆମେ ଘୁସି ଜାଆନ୍ତିନା ନା ସେଥିପାଇଁ।
ସେଇ ଜିନିଷ ଟା ଆଜି ମୋ ସହିତ ହେଲା ସେଇଆ ଖାଇ ଦେଇଛି ସେ ଆଉ ଇ ଇଛା ହଉନି ଜମାରୁ କିଛି ଏଇନା ଖାଇବା ପାଇଁ ସେ ରାତିରେ ଟିକେ ଭାବିଛି ମ ଟର କରିବି ପରଟା କରିଦେବି କି ଯାହାହେଲେ ରୁଟି ଦେଖି ଆ ପୁଅ ଯାହା କହିବ ସେଇଆ କରିକି ଖାଇବୁ ଆଉ।
ଆଉ କଣ କୁହ। ତମେ କୁଆଡେ ସବୁ ବୁଲିଚ ବାହାରେ? ଯାଇଛ କୁଆଡେ ବାହାରେ ବୁଲିବା ପାଇଁ?
ନାଇଁ ଓଡିଶା ବାହାରକୁ ତ କେବଳ କାଲ୍ କଲିକତା ହିଁ ଯାଇଛି। ନହେଲେ ଓଡିଶା ଭିତରେ ପୁରୀ ତ ମୋର ବେଷ୍ଟ ପ୍ଲେସ୍। ସବୁଠାରୁ ଭଲ ଜାଗା।
କଲିକତା କଣ ପାଇଁ ଯାଇଥିଲ?
କଲିକତାରେ ଆମେ ଛୋଟବେଳୁ ରହୁଥିଲୁ ନା ସେଠି ସେଥିପାଇଁ।
ଓହୋ ହୋ ଓ ସେଇଠି ହିଁ ମାନେ ତମେ ରହିଛ କେବେ କେବେ ସିଫ୍ଟ ମାନେ ଆସିଲ ଏପଟକୁ।
ଏପଟକୁ ଆସିଲୁ ଫିର୍ ବି ଦଶ ବର୍ଷ ହେଇଗଲାଣି ଆମେ ଆସିଛୁ।
ହୁଁ ହୁଁ ହୁଁ ଆଚୁଲି ମୁଁ, ମୋ ଆକ୍ଚୁଲି ମୋର ଗୋଟେ ବିଜନେସ୍ ଅଛି କସ୍ମେଟିକ ଜୁଏଲରୀ। ବୁଝିପାରୁଛ। ମୁଁ ସେଇ ଜୁଏଲରୀ ଫୁଏଲରୀ ଆଣିବାକୁ ଯେତେବେଳେ ଦରକାର ହୁଏ ମୁଁ ଯାଏ।
କାଲକାଟାରେ।
ହଁ ବ ବଡ ମା ବଡା ଯୋଉ କଣ ବଡ ମାର୍କେଟ ବଡ ବଜାର। ବଡ଼ା ବଜାର ହଁ ବଡ଼ ବଜାର ସେଟା ହୋଲସେଲିଂ ନା।
ଯା ହୋଉ ଭଲ ହଁ ସେଠି ତ ପ୍ରାଏ ଜିନିଷ ବହୁତ ମାନେ। କମ୍ ଜି ମାନେ ପଇସାରେ ମିଳିଯାଏ ତ ସେଥିପାଇଁ ହଁ। ସେଥିପାଇଁ ପ୍ରାଏ ସେଠୁ ଆଣନ୍ତି। ଡ୍ରେସ୍ ଫ୍ରେସ୍ ଠାରୁ ନେଇକି ବି ସବୁ କିଛି ପୋଷାକଠାରୁ ନେଇ କି ଲଗେଇବା ଜିନିଷ ଯେ ସବୁ କିଛି ମିଳୁଛି।
ତେଣୁ ସ ଆ ବହୁତ ଜିନିଷ ମାନେ ଫେକ୍ ବି ଆସେ। ଭୁଲ୍ ଭାଲ୍ ଜିନିଷ ବି ଆସେ। ଡୁପ୍ଲିକେଟ ଜିନିଷ ବି ଆସେ ହଁ କାରଣ ତମେ ଡିଓ। ଫିଓ ଦେଖିବ ମାନେ ଆମେ ଯୋଉଟା ଏବେ। ଶହେ ଅନେଶ୍ଵତରେ କିଣୁଚେ କି ଦୁଇଶହ ପଚାଶରେ କିଣୁଛେ ତମୁକୁ ସେମାନେ ସ ତୁରି ଅଶୀ ଟଙ୍କାରେ ଯାଚୁଥିବେ ଯଦି ଦି ଦି ଚାରଟା ଆଣିଲ ପଚାଶ ଟଙ୍କାରେ ଦେଇଦେବେ। ତମେ ଭାବ ସେଇଟା କଣ ସତ ଜିନିଷ ହେଇଥିବ। ତମେ ଭାବ ତା ଭିତରେ କଣଥିବ କିଛି ବି ବାସ୍ନା ଟିକେ ଟିକେ ଆସିବ। ତାପରେ ପାଣି ଭଳିଆ ବାହାରିବ।
ଓହୋ ମୁଁ ପରୀକ୍ଷା କରିକି ଦେ ଖି ଦେଇଛନ୍ତି ଅଲରେଡି ସେଠି ବା।
ହୁଁ ଏଇ କାଲକାଟା ଗଲେ ବହୁତ ସାରା ସେଠି କଣ ମାନେ। କାଲକାଟାରେ କଣ ବଡ ଜୁଏଲ ସେମାନେ ସବୁ ଦେଖ ବେଙ୍ଗଲୀ। ମାନେ ସେମାନେ ଭେରି ମାନେ କଣ କହିଲ ଫ୍ୟାସେନେବୁଲ ମାନେ
ହଁ ବହୁତ ସୋକରେ ସେମାନଙ୍କର ଖାଇବା ସୋକ ତ। ସେମାନଙ୍କୁ ଟିକେଏ ବେଶି ସେମାନେ ଖାଇବାରେ ତ କେ ବଳ ଆଳୁ ମାଛ ହେଇଗଲେ ତାଙ୍କର ହେଇଗଲା।
ଖାଇବା ତ ଯାହା ତାଙ୍କର ବୁଲିବା ପିନ୍ଧିବା ଏଗୁଡା ବେଶୀ ତମେ ଦେଖ ଅଧା। ପୁରୀରେ ତମେ ଦେଖିବ ଅଧା ଓଡିଆ ଥିବେ ଅଧା ବେଙ୍ଗଲୀ ଥିବେ। ତମେ ଗୋଟେ କୋଉ ଇଏରେ ଯାଅ ଅଧା ହୋ ଟେଲ ଫିଲଫ ବେଙ୍ଗଲର ବେଙ୍ଗଲୀମାନଙ୍କ ସେମାନେ ଟିକେ ବୁଲିବାକୁ ପସନ୍ଦ କରନ୍ତି। ତାପରେ ପିନ୍ଧିବାକୁ ପସନ୍ଦ କରନ୍ତି। ଆଉ ସେଇଟା ବଡ ମାନେ ଯେମତି ବମ୍ବେ ଆମର ଜୁଏଲାରୀ ହବ୍। ସେମିତି କାଲକାଟା ବି ଗୋଟେ ଜୁଏଲାରୀ ହବ କାରଣ ବମ୍ବେଟା। କଣ କି ସେଇଠୁ ମାନେ ସିପରେ ଆସେ ମାଲ୍। ସେପଟୁ ମାନେ ଏଇ ସେଇଠି ଅନଲୋଡ। ହୁଏ ଯୋଉଠିକି ବମ୍ବେ ରୁ ଡିସଟ୍ରିବ୍ୟୁଟ ହୁଏ ସବୁଆଡକୁ ଯେ।
କୁଆଡେ ସବୁ ଜାଗା ବୁଲିଛନ୍ତି କୋଉଟା ମାନେ ଭଲ ଲାଗେ?
ବମ୍ବେ ବି ଯାଇଛି କାଲକାଟା ଯାଇଛି ଅ ମାଡ୍ରାସ। ମାଡ୍ରାସ୍। କିନ୍ତୁ ମୁଁ ଯାଇନି କିନ୍ତୁ ସାର୍ ଯାଉଚନ୍ତି ଯେ ମତେ କହୁଥିଲେ। କହିଲେ ସେଠି ତ ଜମା ଖାଇପିଇ ହବନି ତାଙ୍କର ସବୁ ନଡିଆ ତେଲ।
ଭଲ ଲାଗେ।
ମତେ ଟିକେ କାଲକାଟା ଯେହେତୁ ପାଖ ଭଲ ଲାଗେ।
ହଉ ଆଚ୍ଛା ଓଡିଶା ଭିତେରେ କୋଉଠି କଣ ବୁଲିଛନ୍ତି ଆପଣ?
ଓଡିଶା ଭିତେରେ କଣ ସେଇ ତ ପୁରୀ ଫୁରୀ ଏଇତ ପାଖରେ କୋରାପୁଟ ଯାଇଚି।
ପୁରୀରେ ସବୁ ଜାଗା ବୁଲିଛନ୍ତି ଆପଣ।
ସବୁ ଜାଗା ନାଇଁ ମା ଖାଲି ସେ ଜଗନ୍ନାଥ ମନ୍ଦିର ଯାଏ ସି ବିଚ। ସେଇଠୁ ଆସେ ସବୁଆଡେ ସେମିତି ବୁଲିନି।
ବହୁତ ଜାଗା ଅଛି। ସବୁ ବୁଲିବା ପାଇଁ ଆପଣ ଯେତେବେଳେ ଯିବେ ସେତେବେଳେ ଦେଖିବେ ଏବେ ବି ସୁଦ୍ଧା ଜଗନ୍ନାଥ। କେତେବେଳେ ରହିବେ ଅନଶନରେ ରହିବେ। ସେଇ ଟାଇମ ରେ ଆପଣ ଯିବେ ଦେଖିବେ ସେ ବରାହନାଥ ମନ୍ଦିର ଅଛି। ସେଇପଟକୁ ଯିବେ ସେଇପଟ ଲାଇନରେ ଦେଖିକି ଆସିବେ ଆପଣଙ୍କୁ ବହୁତ ଶାନ୍ତି ଲାଗିବ। କାହିଁକି ନା ଯେତେବେଳେ ଏପଟେ ଅନସନ ରେ ଜଗନ୍ନାଥ ରୁହନ୍ତି ସେପଟେ ଦର୍ଶନ ଦିଅନ୍ତି ନା ଅଲାରନାଥ ପାଖରେ। ସରେ ବରନାଥ ଅଲରନାଥ ପାଖକୁ। ଆପଣ ଯିବେ ସେଠି ଦେଖିବେ ସେପଟେ। ଚଣ୍ଡି ହର ଚଣ୍ଡୀ ବି ଅଛନ୍ତି ବହୁତ ଜାଗା ସେପଟେ ଅଛି ବୁଲିକି ଆସିବେ ବହୁତ ଭଲ ଲାଗିବ। ଆପଣଙ୍କୁ ଶାନ୍ତି ପୁରା ଲାଗିବ।
ହୁଁ ହୁଁ ଆକ୍ଚୁଆଲି କଣ ହୁଏ ନା। ଆ ମୁଁ ତ ତମକୁ ତ କହୁଛି ମୋର ଗୋଟେ ବିଜନେସ ଏମିତି ଛୋଟ ମୋଟ। ସାର୍ ତାଙ୍କର ମାନେ ମୋ ହଜବେଣ୍ଡ ଯିଏ ସିଏ ତାଙ୍କର। ଆକଚୁଆଲି ତାଙ୍କ ଟାଇମ କୁ ମୋ ଟାଇମ ମାନେ ମୋର କଣ ପୂଜା ପର୍ବାଣୀରେ କଣ ହୁଏ ନା ମୋର ଯାହା ହେଲେ ଯେହେତୁ ଜୁଏଲାରୀ ଚୁଡ଼ି ମୋର କସମେଟିକ୍ ମୁଁ ଏମିତି ନର୍ମାଲ ଡ୍ରେସ୍ କୁ ତି ଏମିତି ରଖେ। ତ ମୋର ଟିକେ ସେ ଟାଇମରେ ମାନେ କଣ ବେପାର ଟାଇମ କାଇଁ ନା ଲୋକ କିଣିବେ। ତ ମୁଁ ସେଇ ଛୁଟି ଛୁଟାରେ ମୁଁ ଯାଇପାରେ ନା ମୁଁ ଯି ଯଦି ମୋ ପରସନାଲ ଅଲଗା ଟାଇମ।
ଏମିତିରେ ବି ତ ସେ ଏକୋଇଶି ବାଇଶି ଦିନ ପଠରୁ ହୁଅନ୍ତି ବୋଧେ ଏକୋଇଶି ବାଇଶି ଦିନରୁ ଦେଖ ଦେଖିବେ ତା ଭିତରୁ କିଛି ଦିନ କି ନଅ ଦିନ ନା କଣ। ସମଥିଙ୍ଗ।
ନା ନା ନା ମୁଁ ସେଇ କଥା କହୁଛି ସେଇଟା କଥା ନୁହଁ ମାନେ ମୁଁ ଏମିତି କହୁଛି ଗୋଟେ ପୂଜାରେ ଗଲେ ଗୋଟେ ଖୁସି ଗୋଟେ କୋଉ ଜାଗା କୁ ମୁଁ ବାହାରି ପାରେନି ଦୁର୍ଗା ପୂଜା ହେଲେ
କରିପାରନ୍ତିନି ଆଉ କଣ।
ସାବିତ୍ରୀ ହେଲେ ମୋର ଆଗ ଦୋକାନ କଥା ତ ଏଇ ସବୁ ପୂଜା ପୂଜି ହେଲେ ମାନେ ଗଣେଶ ପୂଜା ହେଲା। ସରସ୍ଵତୀ ପୂଜା ହେଲା ବୁଲିବାକୁ କେତେବେଳେ ଭଲ ଲାଗେ? ବୁଲିବାକୁ ଭଲ ଲାଗେ ଛୁଟି ହେଲେ ହଁ ହଁ ହଁ। ତେଣୁ ସେଇଥିପାଇଁ ମୁଁ ଯାଇପାରେନି। ଆଉ ଯଦି ଯାଏ ଟିକେ ଅଫ୍ ଟାଇମ ରେ ଯାଏ ଯେହେତୁ ମୋ ହଜବେଣ୍ଡଙ୍କର ଫ୍ରି ଥିବ। ପୁଅର କ୍ଲାସ ନଥିବ। ତ ସେମିତି ଖାଲି ଗଲେ ଯେମିତି ମୁଁ କହିଲିିନି ସବୁଆଡେ ବୁଲିପାରେନା। ଗଲି ତ ପୁରୀ ମନ୍ଦିର ଦର୍ଶନ କଲି ବିଚ୍ ରେ ବସିଲୁ ଦି ଦିନ ଖଣ୍ଡେ ଟାଇମ କା କାଟିଲୁ ଆସିଲୁ ଭାରି ଆଉ ଇଏ ବି ଟିକେ
ଟାଇମ ହଉଛି ଆରାମରେ ଗୋଟେ ଜିନିଷ ରେ ଦେଖିକି ଗୋଟେ ଜିନଷ ବୁଲ ଆଣେ ଆରାମରେ ବୁଲି
କିନ୍ତୁ ବୁଲେଇବା ଲୋକ ତ ବୁଲେଇବା ଦରକାର ନା ସିଏ କଣ କରିବେ କାଳୁ ମନ୍ଦିର ନେଇଯିବେ ଛାଡିଦେବେ। ହେଇଗଲା ତାଙ୍କର ଏତେ ନାଇଁ ଗୋଟେ ଏଇଟା ଡାକେ ଠାକୁରଙ୍କୁ ଆରେ ଚା ଆସିଚେ ଜ ଏମିତି ବୁଲିବା ଆମେ ବମ୍ବେ ବି ସେମିତି ଯାଇଥିଲୁ ସାଙ୍ଗ ଟିକେ କାମ ପଡେ ବାହାରେ ବମ୍ବେ ବି ଯାଇଥିଲୁ ସେମିତି ଅଁ
ହଉ ଆପଣ ଯାଆନ୍ତୁ କଣ କରିବେ ପରେ କେତେବେଳେ କଥା ହେବା ମୁଁ ଟିକେ ରଖ ଖୁଛି ଆଜ୍ଞା ବାଏ
ଧନ୍ୟବାଦ।